ହ୍ୟାଲୋ ଆଜ୍ଞା ନମ ନମସ୍କାରେ ନମସ୍କାରେ ଜୟ ଜଗନ୍ନାଥ ଆଉ କେମିତି ଅଛନ୍ତି ଆପଣ?
ହଁ ଭାଇ ଭଲ ଅଛି।
ଆଉ କାମକୁ ଯାଇନାହାନ୍ତି କି ଆଜି?
ଫୋନ କଲେ
ହଁ ଭାଇ ମନ ପଡିଗଲା ଆଉ କଣ କରିବା।
ହଁ ହଁ
ଆଉ ସବୁ ଭଲ
ହଁ ଭଲ ଆଉ କଣ ଖାଇଛନ୍ତି ଆଜି?
ଆଜି ଭାତ ଭାତ ଡାଲି ଭଜା କୋବି ଆଉ
ହଁ।
ଆଳୁ ଚକଟ ଆଳୁ ଚକଟା ଆଉ
ଏ ହ ହଁ ହଁ ହଁ। ଆଉ କଣ ଖବର କୁହ ଘରେ କିଏ କିଏ ସବୁ ଅଛନ୍ତି?
ହ ହ ଘରେ ଏଇ ପିଲାଛୁଆ ସଂସାର ଆଉ କଣ କିଏ ରହିବେ ଆଉ? ବାପା ମା ଆଉ ଆ ତମେ କଣ ଖାଇଥିଲ?
ଆମେ ଖାଇଥିଲୁ ଆମର ଭାତ ହରଡ଼ ଡାଲି ହେଇଥିଲା। ଆଉ ଭେଣ୍ଡି ଆଳୁ ଭଜା। ଆଉ ଟିକେ ଆଳୁଦଳା ଆଉ ଯୋଉଟା ଚକଟା କହୁଛନ୍ତି।
ଆଜ୍ଞା ଆଜ୍ଞା।
ହୁଁ।
ଆଉ ତମ ସେଆଡ଼େ ବସା ଫସା ହଉଛି ନା?
ହଁ ବର୍ଷା ଟିକେ ହଉଚି କିନ୍ତୁ ଏଇ ତଳି ଫଳି ଟିକେ ପାଇଁ ଚାଷ ପାଇଁ ଟିକେ ଆଉ ଟିକେ ବର୍ଷା ଦରକାର।
ଅହ। ଆଉ କାମ କେ କେବେ ଯିବେ?
କାମକୁ ଏଇ ମାସ ପନ୍ଦର ତାରିଖ ବେଳକୁ ଆଉ
ତମର ସେଆଡ଼େ ରୁଆ ପୋତା ହେଲାଣି?
ନାଇଁ ରୁଆପୋତା ପା ତଳି ପଡୁଛି ଆଉ ପାଣି ତ ନାହିଁ ବିଲରେ ଆଉ କଣ ରୁଆ
ଏଠି ମଟର ନଗେଇ ପାଣି ହଉନାହିଁ।
ହଁ କରୁଛନ୍ତି କରୁଛନ୍ତି କିଛି କିଛି ଲୋକ ପାଖ ମାନେ ନଈ ବୋରିଂ ବି ଚଲାଉଛନ୍ତି। କିନ୍ତୁ ତଥାପି ପାଣି ଟିକେ ଦରକାର ଆଉ କଣ କରାଯିବ?
ଓ ହଁ ଆଉ ତମ ବାବା?
ଆଉ ବାପା ଅଛନ୍ତି ଘରେ, ଆମର ବାପା କର ଅଛନ୍ତି ଦୋକାନ ଆମର ଅଛି ଗୋଟେ ଦୋକାନରେ ବସନ୍ତି ଆଉ। ଆମର ଗ୍ରୋସରୀ ଦୋକାନ ଗୋଟେ ଅଛି ସେଠି ବସନ୍ତି ଆଉ।
ହୁଁ।
ଆଉ ଭାଇ ଅଛି ଏମତି ଘରେ ଆଉ ଭାଇ ବାପଣ ହ ବଉ ଜିନିଷ ଆଉ।
ହଉ ତମ ସାଥିରେ କ୍ରିକେଟ ଖେଳ ହଉଛି।
ହଁ ଭାଇ ହୁଏ ଯେ ମୁଁ ଭାଇ ଖେଳେନି। ଏଇ ମୋତେ ଦେଖିବା ଟିକେ ଭଲ ଲାଗେ ମୁଁ ଖେଳେନି। ମୁଁ ବଲ୍ ଫଲ ଗୋଟେ ଭଲି ଦେଖେ ସେମିତି ମତେ ଭଲ ଲାଗେ ଦେଖେ। ଦେଖିବାକୁ ଭଲ ଲାଗେ।
ହୁଁ ହୁଁ।
ଆଉ? ହଉ ହଉଛି ଛୁଆ ବି ଏବେ ଏବେ ଦେଖିକି ଆଣିଲି ବର୍ଷା ତ ହଉଛି କି ଖେଳୁ ନଥିବେ ବୋଧେ ମୁଁ ଯାଏ ଦେଖିବାକୁ ଖେଳ। ଆପଣ ଗୋଟେ ମାଛ ଭ ଦେଶୀ ମା ମାଛ ଧରନ୍ତି।
ହଁ ଆମେ ଡେଲି ମାଛ ନା ମାଛ ଡେଲି ଧରୁଛି।
ହୁଁ ଆମ ଆମ ଏପଟେ ଦେଶୀ ମାଛ ଧରୁଛନ୍ତି ଲୋକ ଜୋର ଆଜି ବର୍ଷା ଟା ହଉଛି ପାଣି ଟା ଗଡୁଛି ପ୍ରବଳ ମାଛ ଧରୁଛନ୍ତି ଏଠି ଏସ ମାଛ ହଉଛି କଉ ମାଛ ଏଇ କଉ କଣ ଏଟା ଆଉ ଭଡ ଏଇ ମାଗୁର, ହଁ ଶେଉଳ, ଏଗୁଡା ସବୁ ସବୁ କରଜଛନ୍ତି ଆଉ ସେଇଟା କଣ ସବୁ ପୋହୋଡା ଫୋହୋଳା ଏଗୁଡା ସବୁ ଭଲ ମାଛ ସେ ଆଉଛନ୍ତି ଯେ
କୋଉ ଜାଗାରେ ଧରୁଚନ୍ତି ଏଇଗୁରା?
ଏଗୁରା ଧରୁଛନ୍ତି ସେଇ ଆମ ଘର ପାଖରୁ ଗୋଟେ କିଲୋମିଟର ଦୂରରେ ମ ସେଇ ଏ ପରଟେ ଛୋଟେ ପୋଲ ଅଛି ସେଇଠି ଧରୁଛନ୍ତି।
ହଁ, ଆମର ତ ନଈରେ ହଉଛନ୍ତି ଆପଣଙ୍କ ଘରଟା କୋଉଠି? ଆଉ ଗେ ଜାଣିପାରିନି ସେଇ ଜାଗା ଟା
ଏଇ ଆମ ଘରଟା ଏଇଠି ଚଣ୍ଡୀଖୋଲରେ ଦୂର ଟିକେ ଶୁଣନ୍ତୁ ଆଉ ଆଉ ବୁଲାବୁଲି କୁଆଡେ ଯାଇନାହାନ୍ତି?
ଆଜ୍ଞା?
ହ୍ୟାଲୋ ମୁଁ କହିଲି ବୁଲାବୁଲି କରିବାକୁ କୁଆଡେ ଯାଇନାହାନ୍ତି କୁଆଡେ ଯାଇଛନ୍ତି? ରଜ ପରେ
ହଁ ଏଇ ସେଇ ରଜରେ ଯାଇଥିଲୁ ବୁଲିବାକୁ ତ ଆଉ
ଓହୋ କୁଆଦେବଯାଇଥିଲ ରଜରେ?
ସେଇଠି ଆମେ କୁନ୍ଦଳ ଆଡେ ବୁଲିବାକୁ ଯାଇଥିଲୁ
ହୁଁ।
ହୁଁ ହୁଁ।
ସିଆଡ଼େ କଣ ଅଛି କି ଏମିତି ଜାଗା କଣ?
ସେଠି ଗୋଟେ ମିଲନ ବୋଲି ଗୋଟେ ଜାଗା ଅଛି ବଢିଆ ଜାଗା ଟା
ବଢ଼ିଆ ଜାଗା? ଓହଁ ହଁ ହଁ ନାଇଁ ଆମ ଜାଣିଲୁ ଯଦି ଭରଦା କହିଲନି ଆଁ
ହ ଭଲ ଜାଗା ଟା ନାଇଁ ମନ୍ଦିର ଅଛି ସେ ଯଉଟା ସେଠି ଗୋଟେ ମନ୍ଦିର ଅଛି ସେ ମନ୍ଦିରରେ ବହୁତ ଲୋକ ଯାଆନ୍ତି। ଏ ଆମର ମିଲନ ମନ୍ଦିର ତ ନା କୁହନ୍ତି ଆଉ
ଓହୋ ହଁ ହଁ ହଁ। ଯାହା ହଉ ବଢିଆ ଆଉ ରଜ ଟିକେ ଭଲ ଏ ବର୍ଷ କଟିଲା ତ?
ନାଇଁ ରଜ ଭଲରେ ନଥିଲା ପଇସା ପତ୍ର ପାଖରେ ନଥିଲା ଭଲରେ କଟିନି ଆଉ
ଓହୋ ହଁ ସେଇଟା ପଇସା ପତର ମେନ୍ ହଉଛି ଆଉ ଜିନିଷ ଆଉ
ହଁ କଣ କରିବା?
ଆଉ ଏଇ ଯୋଉ ଇଏ ଆଉ ପୁ ହ୍ୟାଲୋ ପୁରୀ କେବେ ଗୋଟେ କରୁନାହାନ୍ତି ଯିବା ବୁଲିବା ପାଇଁ?
ହ ପୁରୀ
ହୁଁ।
ପୁରୀରେ ଏଇନା ବା ଠାକୁର ଘରେ ପ ଯୋଉ ଇୟା ଜରରେ ଅଛନ୍ତି। ଅଳରନ୍ନାଥ ଯିବ ଯଦି କୁହ ସେଠିକି ଯାଇପାରିବ ସେଠି
ହଁ ଦେଖିବା ସେ ନହଲେ ସ ପୁରୀ ନହେଲେ ଦେଖିବା ଆଉ ଗୋଟେ କୁଆଡେ ଯିବା ଆଉ ମୁଁ କହିବି ଆପଣଙ୍କୁ ଯଦି
ହଁ।
ଅଲଗା ନହେଲେ
ଅଲା ପୁରୀରେ ଠାକୁରଏବେ ନାହାନ୍ତି ଅଲାରନ୍ନାଥ ରେ ଯାଇକି ଅଛନ୍ତି ଜରରେ
ହଁ ହଁ ହଁ ହଁ ହଁ ହଁ ହଁ।
ଆପଣ ଆମ ଇଆଡେ କେବେ ଆସୁନାହାନ୍ତି ବୁଲିବାକୁ ଆଜି?
ହଁ ଯିବା ଯିବା ଯିବା ମୁଁ ଏଇ ଏ ତ ସାର ହପ୍ତାହରେ ଯଦି ହବ ଯିବା ଟିକେ ବୁଲିକି ଆସିବା। ଆପଣ ଥିବେ ଟିକେ ବୁଲାବୁଲି ଗୋଟା କୁଆଡେ କରିକି ଟିକେ ଭୋଜି ଭାତ କରିକି ଆସିବା ଆଉ। ହୁଁ। ମାଛ ଫାଛ ଧରୁଚଛନ୍ତି ତାହେଲେ ଏବେ କହୁଚ। ହ୍ୟାଲୋ।
କହିଲି ବର୍ଷା ପକଉଥିଲା ନା?
ନାଇଁ ନାଇଁ ମାଛ ଧରୁଚନ୍ତି ତ ଏବେ?
ଏବେ ଧରିନୁ ଆଜି ଧ
ଆଜ୍ଞା କି କି ମାଛ ପଡନ୍ତି ସବୁ ନଈରେ?
ଚାଇନା ରୋହି, ଭାକୁର, ପୋହଳା। କରାଣ୍ଡି ଏଇଭଳିଆ ଆଉ।
ତାହେଲେ ବହୁତ ଭଲ ଆଉ ମାଛ ମା ଖାଉଚନ୍ତି ଯା ହଉ ନଈ ମାଛ ଖାଉଚନ୍ତି ଯାହେଲେ ଭଲ।
ହଁ ନଈ ମାଛ ଆଉ ଆଉ କଣ ସେଇ ଭଳିଆ ମାଛ ମିଳିବ।
ନାଇଁ ବା।
ଆପଣଙ୍କ ସେ ଗାଡିଆ ଜୋରରେ ଅଛି ହେଟେ ଗାଡିଆରେ ମା
ହଁ ଗାଡି ଏଟି ଆମର ଗୋଟେ ବ ଗାଡିଆ ପୋଖରୀରେ ଟିକେ ଦେଶୀ ମାଛ ଯା ଆମର ମିଳେ ଆଉ ଧରିକି ଯା ଦିଅନ୍ତି ଆଉ ମୁଁତି ଧରିପାରେ ନା କିନ୍ତୁ ଧ ଲୋକ ଧରିଲେ ମତ ଦେଖିବାକୁ ଭାରି ଭଲ ଲାଗେ। ଆ ମୁଁ ଧରି ପାରେ ନା କିନ୍ତୁ ଆଇଁଷ ବି ମୁଁ ଧରେ ନା। ଧରିପାରେ ନା କିନ୍ତୁ ଦେଖିବାକୁ ମତେ ଲୋକ ଧରିଲେ ମୋତେ ଦେଖିବାକୁ ଭାରି ଭଲ ଲାଗେ।
ଓହୋ ଭଲ କଥା ଭଲ ଦେଖିଲେ ବି ଭଲ ବଢିଆ ନଗେ ଙ୍କୁ
ହୁଁ ମତେ ଦେଖିବାକୁ ବେଶୀ ଭଲ ଲାଗେ ଧରିବା ଅପେକ୍ଷା ମତେ ଦେଖିବାକୁ ବେଶୀ ଭଲ ଲାଗେ। ମୁଁ ଦେଖେ ଯୋଉ ଡାକନ୍ତି ମାନେ ସାଙ୍ଗମାନୋନ ତୋଳେ ଡାକନ୍ତି ମୁଁ ଯାଏ ଦେଖେ ତାଙ୍କ ସହିତ। ହୁଁ। ଖିଆ ଯିବା କେତବେଳେ ଆଉ ସାଙ୍ଗମାନେ ସବୁ ଅଛନ୍ତି ନିଜ ନିଜ ନିଜ ନିଜ ସବୁ କାମରେ ଅଛନ୍ତି ଭିସ୍ତ ସବୁ କିଏ ଦୋକ ଦୋକାନ ଆଜି ଜଣେ ପଳେଇଲା।
ହଁ ଯୋଉ ପ୍ରକାଶ ବୋଲି ଯୋଉ ପିଲା ଟା ଥିଲା?
କଣ କହିଲେ?
ପ୍ରକାଶ ବୋଲି ପିଲା ଜଣେ ସାଙ୍ଗ ଥିଲା ଜଣେ?
ହଁ ସେ ପ୍ରକାର ସେ ଥିଲା ଟାଙ୍କିରେ ତାର ଆଜି ଆସିଥିବ। ଥିବ ଘରେ ନା କଣ?
ଓହୋ ମୁଁ ଭାବିଲି ବଢିଆ ପିଲାଟା ଯେ କିନ୍ତୁ ଘର ଦ୍ଵାର କାମ ନ କରୁ ଘର ଦ୍ଵାର କାମ ନ କରୁ କିନ୍ତୁ ଶାଶୁ, ଶାଶୁ ଶାଶୁର କାମ ଜୋରେ କରେ। ଶାଶୁ ଶାଶୁର, ହଁ। କିନ୍ତୁ ଘର କାମ କରୁ ନ କରୁ କିନ୍ତୁ ଶାଶୁୁ ସିଏ
ହଁ ହଁ। ଭାରି ଚକୁଲିଆ ଟା କିନ୍ତୁ ସିଏ। ଦେଖିବା ତାର କଣ ହଁ ହଁ ଟିକେ ରହୁଛି, ଟିକେ ରହୁଛି, ଟିକେ ପଇସା ଖହିଲେଣି ଟିକେ ଚ ବୁଲିଆ ଟା ଟିକେ କହିଲି ବୁଝି ପାରିଲି ନା ସେ ଚଗୁଲିଆ ଟା ସିଏ ଆଉ।
ହୁଁ। ଆଁ ତମେ ମାଛ ସେଠି ଧରା ହଉଥିଲା ତମକୁ ଗଲେଣି ମାଛ ଦିଟା ନେଇ ଆସିଥାନ୍ତ ଖାଇଥାନ୍ତ ଆଜି। ହ
ହଁ ମୁଁ ଆମେ ଟିକେ, ନାଇଁ ମୁଁ ଆଜ୍ଞା ଟୋଟା ଟାଲି ଆଇଁଷ ଖାଉନି ଛାଡି ସାରିଲିଣି ଭାଇ, ବୋହୁତ୍ ଦିନ୍ ହବ।
ଓହୋ।
ଛାଡ଼ି ସାରିଲିଣି ଏଇଥି ଲାଗି ଆଉ କିଛି ଇଛା ମୁଁ ଦେଖିବାକୁ ମତେ ଭଲ ଲାଗେ ବା ସ୍ ଆସ ମୁଁ ଯାଏ ଦେଖିବା ପାଇଁ।
ତମେ ଛାଡିଦେଇଛ ନା ସମସ୍ତେ ତମ ଘରେ ସମସ୍ତେ ଛାଡି ଦେଇଛନ୍ତି?
ନାଇଁ ମୁଁ ମୋ ଭାଇ ଛାଡି ଦେଇେଇଛନ୍ତି ଆଉ। ଘରେ ଆଉ ସବୁ ଖାନ୍ତି।
ଓହୋ।
ହୁଁ। ଆଉ କଣ କୁହ?
ଆଉ ତମ ସିଆଡେ ମାଙ୍କଡ ରହୁ ନାହାନ୍ତି?
ମାଙ୍କଡ଼ଙ୍କଡ଼ ଟିକେ ହଁ ମାଙ୍କଡ ରହୁଛନ୍ତି ମନ୍ଦିର ମନ୍ଦିର ମହାବିନାୟକ ଏପଟେ ଯାଇକି ରହଛନ୍ତି ଏପଟେ ଟିକେ ରୁହନ୍ତିନି ଘର ପଟ ଟିକେ ଅଧିକ ନା ଏପଟେ। ଟିକେ ମା କରି ନାହାନ୍ତି।
ଆମ ସେ କରେ ମାଙ୍କଳ ଜୋରେ ଅଛନ୍ତି ଏବେ।
ହୁଁ।
ତ ପୋଲରେ କାହାକୁ ଚାଲି ଆସ ଦୋଉନାହାନ୍ତି।
ହୁଁ ହୁଁ ହୁଁ।
ମାଙ୍କଡ଼ ରହିଲେ ଯେତିକି ଭଲ ସେତିକି ଖରାପ ଯେ।
ହଁ ଏ ପନିପରିବା ସବୁ ଖାଇଯିବେ ଟୋଟାଲି ରଖିବାସ ଦେବେନି, ଘରୁ ଭାରି ପୁଣି ଛୋ ଛୋଟ ଛ ଗୋଟେ ଯ ଘର ଅଛନ୍ତି ହୁଁ। ଆପଣ ମ୍ୟାରେଜ କରିସାରିଲେଣି?
ହଁ ମ୍ୟାରେଜ କରି ସାରିଲିଣି।
ହ ହଁ ହଁ କଣ ପ ହଁ ଅଛି ଆଉ ଦି ଦି ତିନି ବର୍ଷ ଅଛି ଆଉ। ଦି ତିନି ବର୍ଷ ପରେ ଆଉ।
ଅହ। ଆଉ ଆଉ କଣ କୁହନ୍ତୁ କଣ?
ଆଉ କଣ କହିବା ଏଇତ ସବୁ ଦୁଃଖ ସୁଖ ସଂସାର ଆଉ କଣ କୁହାଯିବ।
ଆଜ୍ଞା ହଉ ମୁଁ ରହୁଚି କାମ ଅଛି ଆଜ୍ଞା।
ହଉ ହଉ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।